ହାଲୋ।
ହୁଁ।
କଣ କରୁଚ?
ଛାତ ଉପରେ ଭଲ ପବନ ହଉଛି ତ ଛାତ ଉପରେ ଟିକେ ଅଛି ଆଉ।
ହଉ ଖାଇସାରିଲଣି?
ମୁଁ ଖାଇଥିଲି।
ଆଉ ଦେହ ପା ଭଲ ଅଛି?
ହଁ ଦେହ ଭଲ ଅଛି ତମର?
ହଁ ମୋର ବି ଆଉ ଘରେ ସବୁ କଣ କରୁଛନ୍ତି?
ହଁ ଘରେ ଅଛନ୍ତି। ତ ଚାଲ ଆମେ ଆମ ଟପିକ ଆରମ୍ଭ କରିବା। ଆଜି ଆମେ ଆମ ପରିବାର ବିଷୟରେ କଥା ହବା।
ହଁ ହଉ।
ହଁ ତ ଏମିତିରେ ଦେଖିବାକୁ ଗଲେ ଦି ପ୍ରକାରର ପରିବାର ଦେଖାଯାଏ, ଗୋଟ ଗୋଟେ ହଉଛି ଆମର ଯୌଥ ପରିବାର, ଆଉ ଗୋଟେ ଛୋଟ ପରିବାର। ଏବେକା ଟାଇମରେ ଯୌଥ ପରିବାର ଅଧିକ ଦେଖିବାକୁ ମିଳେନି ଅଧି
ମିଳେ ନାହିଁ। ବାଇଚାନ୍ସ ଏମିତି ଗୋଟେ ଗାଁ ରେ ଦି ତିନିଟା ପରିବାର ଏମିତି ଦି ତିନିଟା ବି ନାଇଁ ଏମିତି ଗୋଟେ ଗାଁରେ ଗୋଟେ କିମ୍ବା ଦିଟା ଏତିକି ହିଁ ରହିଥାନ୍ତି ଯୌଥ ପରିବାର। ମାନେ ସବୁ ଭାଇମାନେ ମିଳିମିଶି କିରି ସମସ୍ତେ ଗୋଟେ ଘରେ ରହିଥାନ୍ତି, ଆଉ ଅ ମାନେ ଅତ୍ୟଧିକ ସହର ମାନଙ୍କରେ ତ ଦେଖିଛ ରହୁନଥାନ୍ତି। ଯିଏ ଯାହାର ଜାଗା କିଣିକି ଯିଏ ଯା ର ଘର ତିଆରି କରିଥିବେ ଯାଇଥାତତୀ।
ହୁଁ।
ଆଉ ଏମିତି କୁ ତମକୁ କୋଉ ପରିବାର ଭଲ ଲାଗେ ଯୌଥ ପରିବାର କି
ମତେ
ଭ
କଦାର ଭଲକେ କିନ୍ତୁ ଏରେ ମାନେ ଯୌଥ ପରିବାର ତ ରୁହେନି କୌଣସି ନା କୌଣସି କାରଣ ଯଗୁ ଅଲଗା ହେଇଯିବାକୁ ପଡେ।
ହଁ।
ମାନେ ଏଠିକା ମନକୁ ନେଇ ସମସ୍ତେ ହଁ ମାନେ
ସବୁ ଯ ମାନେ ସବୁଥିରେ ଯଦି ଏବେ ମନେକର ଜଣେ ଏବେ ମନେକର ଜଣେ ଯଦି ମାନେ ଯୌଥ ପରିବାରରେ ରହୁଛ ଏବେ ଯଦି ତମ ମା ରୋଷେଇ କରନ୍ତି ତ ତମ ଖୁଡି ମାନେ ଆସିକି ମିଶି ଯିବାଟା ହିଁ ଭଲ। ତ ସେଗୁଡାକ ତାଙ୍କେ ସେମିତି ନ କରିକି ତାଙ୍କେ ଭାବୁଛନ୍ତି ଯେ ହଁ ସେ କରୁଛି ତ କରୁ। ଏଇଥିରୁ ହିଁ ମାନେ ଛୋଟ ଛୋଟ କଥାରୁ ବଡ ବଡ ଝଗଡା ହେଇକିରି ଲାଷ୍ଟ କୁ ଅଲଗା ହଉଛନ୍ତି ଭାଇ ଭଗାରୀ। ଅଲଗା ହେଇକି ଯିଏ ଯାହାର ରହୁଛନ୍ତି ଯାହାର ମାନେ ପରିବାର ର କଥା ତ କିଛି ଆମେ ଭାଇ ଭଉଣୀ ମାନେ ଯୋଉଠି ଏକା ସାଙ୍ଗରେ ମିଳିମିଶି ରହିଥାଉଛେ ମାନେ ବର୍ଷ ବର୍ଷ ଧରି ତ ସେଇଠି ଭାଇ ଭଉଣୀ ମାନେ ଟିକେ ଅଲଗା ହେଇଗଲା ପରେ ନିଜ ନିଜ ଘରେ ଟିକେ ଭଲ ଲାଗେନି ଆଉ ଆ ମାନେ ଆମକୁ ଆଡଜଷ୍ଟ ହେବା ପାଇଁ ଟିକେ ଟାଇମ ଲାଗେ।
ହଁ କିନ୍ତୁ ଆମର ଅଛି ନା ମାନେ ଛୋଟ ପରିବାର ସୁଖୀ ପରିବାର ବି କୁହାଯାଏ। ମାନେ ମାନେ ଆମ ଭାର ଭାରତରେ କିଛି ସଂଖ୍ୟା ବଢିଲାଣି ତାକୁ ରୋକିବା ପାଇଁ, ଆମ ଛୋଟ ପରିବାର କରିବା ହିଁ ଆବଶ୍ୟକ। ମାନେ, ଏମିତି ନାଇଁକି ଅଁ ମାନେ ପରିବାର ପାଇଁ, ପିଲା ମାନେ ଇଏ ହଉନି। ଅ ମାନେ, ମାନେ, ଏକାଠି ରହିବା ଯୋଗୁଁ ଆମର ଜନସଂଖ୍ୟା ବଢୁନାହିଁ। ଆମର ଜନସଂଖ୍ୟା ବୃଦ୍ଧି ହବାର କାରଣ ହଉଛି ଯୋଉମାନେ ଜଣେ ଅ ଗୋଟେ ଦୁଇଟି ସନ୍ତାନ ଜନ୍ମ କରିବା ଆବଶ୍ୟକ ବା ଉଚିତ୍‌। ତା ନକରି, ଲୋକମାନେ ଦୁଇରୁ ତିନି, ଚାରି, ପାଞ୍ଚ, ଅତ୍ୟଧିକ ଶିଶୁ ଜନ୍ମ କରୁଛନ୍ତି, ତ ସେଇଟାକୁୁ ପ୍ରଥମେ ନିୟନ୍ତ୍ରଣ କରିବା ଆବଶ୍ୟକ, ଯାହା ଦ୍ଵାରା ଆମ ଜନସଂଖ୍ୟାକୁ ନି ତ୍ରଣ କରାଯାଇ ପାରିବ, ତ ଆମ ଭାରତର, ସମାଜର, ମୂଳ ଭିତ୍ତି ହଉଛି ପରିବାର, ତ ପରିବାର ଗୁଡିକୁ ସୀମିତ ରଖିବା ଉଚିତ୍‌, ବା ମାନେ ଅ ଆମ ଜନସ ସଂଖ୍ୟା ବଢିବାର ମୁଖ୍ୟ କାରଣ ହଉଛି ଭାରତର, ଯେହେତୁ ଆମର ଅ ଅଧିକ ପରିବାର ମାନେ ସନ୍ତାନ ଜନ୍ମ କରୁଛନ୍ତି, ତ ମଝିରେ ଗୋଟେ ନିୟମ ବାହାରିଥିଲା, ଆମେ ଦୁଇ, ଆମର ଦୁଇ, କିନ୍ତୁ ଅ କେ ମାନେ ଅଧିକ ସରକାରଙ୍କର କେତେ କେତେ ନିୟମ ବାହାରୁଛି, କିନ୍ତୁ ସେଗୁଡି କୁ, କେହି ମାନୁନାହାନ୍ତି।
ହଁ, ଆମେ ସାଧାରଣତଃ ପରିବାର କହିଲେ ତ ଏକେ, ଏକ, ମାନେ ଗୋଟେ ଘରେ ବା ଗୋଟେ ସମ୍ପର୍କରେ ଥିବା ସଦସ୍ୟ ମାନ ମାନଙ୍କ ଦଳ, ମାନେ କହିବାକୁ ଗଲେ ବାପା, ମା, ଭାଇ, ଭଉଣୀ, ଜେଜେବାପା, ଜେଜେମା ଇତ୍ୟାଦି। ଦଦା, ଖୁଡ଼ି, ଭାଇ ଭଉଣୀମାନେ ସବୁ ମିଶିକି, ମିଳିମିଶିକି, ରହିବାଟା ହିଁ ଆମ ଗୋଟେ ପରିବାର ବୋଲି କୁହାଯାଏ। ଆଉ କହିଲେ ମୋ ପରିବାର ବହୁତ ଭଲ, ସୁଖୀ ପରିବାର ସମସ୍ତେ ଅ ପରସ୍ପର ବହୁତ ସମ୍ମାନ କରନ୍ତି, ଆଉ ଛୋଟ ଭାଇ ଭଉଣୀ ମାନ ସୁ ଆଦର ସହ, ଉଁ ବାନ୍ଧି ରଖିଥାନ୍ତି। ସେମିତି, ମାନେ ମୁଁ ଜାଣିଛି ଯେ, ମାନେ ଯୌଥ ପରିବାର କଥା, କାରଣ ମୁଁ ଆଜି ପର୍ଯ୍ୟନ୍ତ ଏକୋଇଶ ବାଇଶି ବର୍ଷ ହେଲାଣି ମତେ, ତ ସେଇ ବର୍ଷ ଭିତରେ ମୁଁ ବହୁତୁ, ମିଳିମିଶିକି ମାନେ ସବୁ ଭାଇ ଭଉଣୀ, ଦଦା, ଖୁଡି ଏମାନଙ୍କ ସହ ମିଳିମିଶିକି ରହୁଥିଲି। ତ ଆମେ ଯେତେବେଳେ ଅଲଗା ହେଲୁ, ତ ସେତେବେଳେ ଟିକେ ମାନେ କଷ୍ଟ ହେଲା ଯେ ଆମ ଦଦାଖୁୁଡି ସବୁ ମଜା ମସ୍ତି ମାନେ ମୋର ସେମିତି କିଛି ନାହିଁ ଯେ, ମୋ ଦଦା, ଦଦା ମାନଙ୍କୁ ସମ୍ମାନ ଏମାନେ ଆସୁ ତୁ ତା କରେନି, କିନ୍ତୁ ଖୁଡି ମାନଙ୍କ ସହ ମାନେ ସାଙ୍ଗ ଭଳି ଗୋଟେ ମିଶିଯିବାର ଆଉ, ତାଙ୍କେ ମତେ ତୁ ତା କରି ଡାକନ୍ତି, ମୁଁ ବି ତାଙ୍କୁ ତୁ ତା କରି ଡାକେ। ଆଉ ତ, ଏଇଠି ମାନେ କହିବାକୁ ଗଲେ ଖୁଡିଝିଆରି କଥା ନାହିଁ, ଏଇଠି କହିବା ପାଇଁ ଗଲେ ଆ ସାଙ୍ଗ ସାଥି ସବୁ ସହ ମିଳିମିଶି ରହିବାଟା ଯେମିତି, ତ ମୁଁ ବି ସେମିତି ତାଙ୍କ ମାନଙ୍କ ସହ ମିଳିମିଶି ରହୁଥିଲି। ଆଉ କେବେ ଅଲଗା ହେଇଗଲା ପରେ, ମାନେ ଗୋଟେ ଘରୁ ତାଙ୍କେ ଅନ୍ୟ ଘରୁକୁ ଗଲାହାରି ପରେ ତ, ଏତେ ମଜାମସ୍ତି ଆଉ ରୁହେନି, କାରଣ ମୁଁ କେବେ କେବେ ହିଁ ଯାଏ। ତାଙ୍କେ ତ, ଆମ ଘରୁ ଆସିପାରେନି, କାରଣ ମୋ ବା ଯେହେତୁ ବଡ, ତ ମୁଁ ଯେବେ ଯେବେ ଯାଏ ତ ତାଙ୍କ ମାନଙ୍କ ସହ ମିଳିମିଶିକିରି ଏମତି ମଜାମସ୍ତି କରି ଆସେ, କିଛି ସମୟ ପାଇଁ। ଏବେ କିଛି ଦିନ ହେଲା ଯାଇନି ତ ମୋତେ ବି ଉଁ, ବାରମ୍ବାର ଫୋନ୍ କରିକି ଡକଉଛନ୍ତି ଯେ କଣ ହେଇଛି କଣ ପାଇଁ ଆସୁନୁ ଘରକୁ। କଣ ହଉଛି ନା କଣ ନା ଘରେ କିଏ ନାଇଁ କରିଚି କି କଣ ଏଗୁଡା ସବୁ ପଚାରଥାଉଚନ୍ତି ମୋତେ, କଣ ପାଇଁ ଆସୁନୁ ଘରୁ କୁ ମୁଁ ଯେହେତୁ କାମରେ ରହିଯାଉଛି ତ ଯାଇପାରୁନି ସେଠି ସିଆଡେ।
ହୁଁ।
ଏମିତି ଆଉ। ଆଉ ଏବେ ମାନେ ଆମ ପରିବାରରେ କହିବାକୁ ଗଲେ ବାବା, ମମି, ମୁଁ, ଭାଇ। ଭାଇ ତ ଏଇଠି ରୁହେନି, ଭାଇ ତାଅ ଯେହେତୁ ଜବ୍ କରିଛି ସିଏ ବେଙ୍ଗଲୋରରେ ହିଁ ରୁହେ। ତ ମୁଁ ଏ କେଲା ଯେହେତୁ ବାବା ମମି ତ ଥଡିନା ମୋ ସାଙ୍ଗେ କଥା ହେବେ ଯେ ମୁଁ କଣ କିହିବି ତାକି ଶୁଣିବେ। ହଁ ଏମିତି କିଛି। ତ ତାଙ୍କେ ଆସିଲେ ବସରୁ ବି ମମି ରୋଷେଇ କଲେ ଖାଇବାକୁ ଦେଲେ, ବସି ଗାଧୁଆ ପାଧୁଆ ଏଗୁଡାକ ଏ ଏଗୁଡ଼ାକ ସେମ ତାଙ୍କ ବୁଝିବେ ତାଙ୍କେ ଥଡିନା ମାନେ ଆମ ମନ କଥା ବୁଝିବେ, ଆମ ହସ ତ ସେ ଗୁଡ଼ାକ ମାନେ ଆମ ସାଙ୍ଗେ ଖେଳିବେ କି ତାଙ୍କେ, ତାଙ୍କ ଖେଳିବେନି ନା। ଆଉ ବାପା, ବାପା ତ ତାଙ୍କେ ତାଙ୍କ କାମରେ ହିଁ ରହିଲେ। ଆଉ ତାଙ୍କେ ଘରେ ସବୁଦିନେ ରହିପାରିବେ ନା ଆଉ ଆମ ସହ ସାଙ୍ଗ ହେଇପାରିବେ କହୁନ? ବାପା ମା ତ କେବେ ସାଙ୍ଗ ହେଇପାରିବେନି ନା ଆମର? ତ ଏଁ, ମୁଁ ମୋ ରୁମ୍ ରେ ରହିକି ମାନେ ଗୋଟେ ଏ ତ ମାନେ ମୁଁ ଏମିତି ହେଇଗଲିଣି ସେତେବେଳେ ଯେବେ ସା-ଫାଷ୍ଟ ଫାଷ୍ଟ ଆମେ ଅଲଗା ହେଲୁ ଫାଷ୍ଟ ଆମେ ଯେତେଳେ ଏକା ଘରେ ମୁଁ ରହିଲି ତ ସେଇ ଟାଇମ୍ ରେ ଏମିତି ଲାଗେ ଯେ ମୁଁ ଆଉ ମାନେ ଏକଲା ହେଇଯାଇଚି ନାହିଁ ତ ମୋତେ ମାନେ ମୁଁ ସମସ୍ତଙ୍କୁ ଛାଡିକି ଆସିଛି ଏମିତି କିଛି ଲାଗେ, ଆଉ ମିଳିମିଶିକି ରହିଲେ ଟିକେ ବହୁତ ଭଲ ଲାଗେ, ମାନେ ଏତେ ସାଇଲେଣ୍ଟ ମୁଁ ହେଇଗଲି ଏ ତ ସେତେବେଳେ ଲେ- ଏମିତି ଲାଗୁଥିଲା ଯେ ହଁ ମୁଁ ଗହଳି ଭିତରେ ରହିଲେ ମୋତେ ଟିକେ ଭଲ ଲାଗୁଛି, ମୋତେ ଟିକେ ଶାନ୍ତି ଲାଗୁଚି। ମୋ ସାଙ୍ଗ, ମୁଁ ସାନ ପିଲାମାନଙ୍କ ସହ ଯାଇକି ତାଙ୍କ ପାଖରେ ବସିକିରି ହଂସଙ୍ଗ ବନ୍ଧ କରେ, କିନ୍ତୁ ତ ଏବେ ଏମିତି ହି ହେଇଗଲେଣି ଏକେଲା ଘରେ ରହି ରହି ମୁଁ ରୁମ୍ ଭିତରେ ରହି ରହିିକିରି ମୁଁ ଏମ୍ବି ଯାଇ ଏମିତି ହେଇଗଲିଣି। ଯେ ମୁଁ କୋଉ ଗହଳି ଜାଗାକୁ ଯିବି କି ବାହାଘର କି ଫଙ୍କସନ୍ ଏଗୁଡାକ ଯଦି ଯିବେ ତାହେଲେ ମୋତେ ଏମିତି ଇରିଟେଡ୍ ଲାଗୁଛି କି, କି ମୋତେ କିଏ କେତେ ଜୋରରେ କଥା କହିଦେଲେ ମୋତେ ଏତେ ଜୋରରେ ରାଗ ଲାଗୁଚି। ତ ଏଇଥିପାଇଁ ଟିକେ ପ୍ରୋବ୍ଲେମ୍ ହଉଛି ମୋର ଏବେ।
ଅସ୍ ମାନେ ଗୋଟେ ଅଭ୍ୟାସ ଆମର ଯୋଉଟା ଅଭ୍ୟାସ ହେଇଯିବ ସେଇଟା ଯଦି ଏବେ ମାନେ ଖାଲିରେ ମାନେ ଏକୁଟିଆ ରହିବାର ଅଭ୍ୟାସ ହେଇଗଲାଣି ତ ଗହଳିରେ ଚି ଚିଡ଼୍ ଲାଗେ।
ହଁ ଆଉ ସେତେଳେ ଯେହେତୁ ଗହଳି ଭିତରେ ରହୁଥୁଲୁ ସମସ୍ତେ ମାନେ କାନ୍ଦ ବୋବା ହଁସ ହଁ ଗମତ ଭିତରେ ଏମିତି ଯେମିତି ମାନେ ଗୋଟେ ଘରେ ଗୋଟେ ରୁମ୍ ରେ ବସିକି ଯେତେବେଳେ ସମସ୍ତେ ମିଶିକିରି କଥାବାର୍ତ୍ତା ହଉଥିଲୁ ହସ ପ୍ରମାଦ ହଉଥୁଲୁ ତ ସେଇଟା ଟିକେ ଭଲ ଲାଗୁଥିଲା ଏବେ ଏ କେଲା ଯେହେତୁ ରୁମ୍ ରେ ରହୁଛି, କିଛି କାମ ନାହିଁ ତ ଏବେ ଟିକିଏ ବିଜାର ଲାଗୁଚି ବାହାରକୁ କି ଗହଳି ଜାଗାକୁ ଗଲେ କି ମତେ କିଏ କଣ କହିଦେଲେ କେତେ ଜୋରରେ ଏଇଗୁଡା ଟିକେ ରାଗ ଲାଗେ ମତେ।
ହୁଁ।
ଏବେ ପୁରା ସାଇଲେଣ୍ଟ ଲାଗୁଚି ମାନେ ମ୍ ଯୋଉ ଜାଗାରେ ମାନେ ବେଶୀ ପାଟି ତୁଣ୍ଡ ହେଇନଥିବ ସେଇ ଜାଗା ହିଁ ମତେ ଠିକ ଲାଗୁଚି। କଣ ପାଇଁ ଜାଣି ପାରୁନି କାରଣ ମୁଁ ଯଦି ଏବେ ବି ମିଶିବାକୁ ଚାହିଁଲେ ବି ମିଶି ପାରୁନି ଆଉ।
ହୁଁ ସେଇଟା ସମୟ ସହ ଚେଞ୍ଜ ହେଇଯାଉଛି ଦିନ ଥାଉଛି ଆମେ ପୁରା ଘୋ ଘା ଗହଳି ପରିବାରରେ ଥାଉଚେ କିନ୍ତୁ ସମୟ ସହିତ ଆମେ ପୁରା ପୁରା ସାଇଲେଣ୍ଟ ହେଇଯାଉଚେ ମାନେ ପୁରା କଥା ହେଲେ ବି ବିଜାର ଲାଗେ ଯେତିକି ଦରକାର ସେତିକି କଥା ହବାକୁ ଇଚ୍ଛା ହୁଏ।
ହଁ। ଆଉ ବାକି ସ୍କୁଲ ଲାଇଫ୍ ରେ ଆମେ ଏତେ ଏତେ ସାଙ୍ଗ କରୁଥିଲୁ ମାନେ ଏତେ ଗହଳି ଭିତରେ ବସିକିରି କିଏ ଏଭଳିଆ ସବୁ କରୁଥିଲୁ କିନ୍ତୁ ଏବେ ଲୋ କଲେଜ ଲାଇଫ୍ ରେ ମୋର ଅ ମୋ କ୍ଲାସମେଣ୍ଟ ଅଛନ୍ତି କିନ୍ତୁ ତାଙ୍କେ ମାନେ ଦି ଭାଇ ରେ ତାଙ୍କେ ନାହିଁ। କିନ୍ତୁ ତାଙ୍କେ ମତେ ଦିଦି ଦିଦି ଡାକିକିରି ମାନେ ମ୍ ମ ଗୋଟେ ଭାଇ ର ବ୍ୟବହାର କେ ଯେମିତି କରୁଚନ୍ତି ମୁଁ ଭଉଣୀ ଭଳି ତାଙ୍କେ ମତେ କଥାବାର୍ତ୍ତା ବ୍ୟବହାର ଏମିତି ବି କରିଥାଉଚନ୍ତି।
ହୁଁ।
ତ ସାଙ୍ଗ ମୁଁ କଲେଜ ଟିକେ ବନେଇନି ମାନେ ତିନି ପ୍ଲସ ଥ୍ରୀ ତିନି ବର୍ଷ ସରିଗଲା କିନ୍ତୁ ମୁଁ ସେତିକି ଭିତରେ ମୋର ସାଙ୍ଗ କେହି ବି ନଥିଲେ।
ହୁଁ।
ଆଉ ଏମିତି ସବୁ ଆଉ ହୁଁ। ହଁ ମାତ୍ର ମୁଁ କହିବାକୁ ଗଲେ ମତେ ଯୌଥ ପରିବାର ହିଁ ଭଲ ଲାଗେ। ଆଉ ଏଇ ଯୋଉ ଏକଲା ପରିବାର ଟା ଏଇଗୁଡା ମତେ ଭଲ ଲାଗେନି କାରଣ ଏଥିରେ ନାହିଁ ବାକି ରାତିରେ ବି ଯିଏ ଯାହାର ଖାଇଲ ଶୋଇଲ ବାସ ଏମିତି। ମାନେ ଏବେ ଯିଏ ଯା ମାନେ ସକାଳୁ ଉଠିଲ ଯିଏ ଯାହା କାମରେ ଲାଗିଲ ମମି ତାଙ୍କର ବାବା ତାଙ୍କର କାମରେ ପଳେଇଲେ ମମି ରୋଷେଇ କଲେ ମୁଁ ମୋର ମୋ ରୁ ଭିତରେ ରହିଲି ମୋବାଇଲ ଦେଖିଲି। ବାସ୍ ଗାଧେଇଲି ପାଧେଇଲି ଏଗୁଡାକ ସବୁ କଲି ତାପରେ ଦିନଟି ସାରା ବି ମୁଁ ମୋ ରୁମ୍ ଭିତରେ
ଓହୋ ଆମ ଟାଇମ୍ ହେଇଯାଇଚି।
ହଁ ହଉ।
ହ